ହ୍ୟାଲୋ ହଁ କଣ କରୁଛନ୍ତି?
ଶୁଭରାତ୍ରି।
ଶୁଭ ରାତ୍ରି।
ହଁ ଏଇ ବସିଥିଲି ଖାଇ ପିଇକି ଆଉ।
ହଁ ଅଛି ଆଜ
ହଁ ଆପଣ କଣ କରୁଛନ୍ତି?
ମୁଁ ସେ ଖାଇ ସରିକି ବସିଛି ଟିକେ ଆଉ।
ହଁ ବର୍ଷା ହଉଛି କି?
ନାଁ ଛାଡ଼ି ଗଲାଣି।
ହଁ ହଁ।
ଆପଣଙ୍କ ଆଡ଼େ?
ଆମ ଏଠି ଚାରିଟା ବେଳେ ଛାଡି ଯାଇଛି ବର୍ଷା।
ଆଚ୍ଛା ଆମର ତ ସାଢ଼େ ଆଠଟା ପର୍ଯ୍ୟନ୍ତ ପକଉଥିଲା ଏବେ ଟିକିଏ ଛାଡ଼ିଛି।
ହଁ ହଁ। ବର୍ଷା ଟା ଛାଡୁ ନଥିଲା ଟି ଘରୁ ବି ବାହାରକୁ ଟିକେ ବାହାରି ହଉନଥିଲା।
ଏ ଭାରି ବିରକ୍ତି କରିସାରିଲାଣି ବର୍ଷ ଟା।
ହଁ ନା ଛଅ ଦିନ ହେଇଗଲାଣି ଆଜିକୁ ବର୍ଷା ଟା ହଉଛି ଏଠି।
ହଁ ନାଇଁ ଆମର ଚାରି ଦିନ ହେଲା ହଉଛି।
ହଁ ହଁ ଆଉ କଣ ରୋଷେଇ କରିଥିଲେ ରାତିରେ?
ଆଜି ରୋଷେଇ କିଛି କରିନଥିଲି ଆଜି ମାର୍କେଟ ଯାଇଥିଲୁ ତ ସେଇଠି ଖାଇଦେଇକି ଆସିଛୁ ରୋଲ୍ ହେ ଆ ଆଉଭୋକ ହେଲାଣିି।
ହଁ ଆଜି ଥିଲା ରବିବାର ଯାଇଥିଲେ ଆଉ ବୁଲିକି ଆଇଲେ ନା।
ହଁ।
ଆପଣ କଣ କରୁଥିଲେ?
ହୁଁ ମୁଁ ଏଇ ପୁଅ ଛୋ ଶୋଇପଡିଲାଣି ମୁଁ ସେଇ ତା ପାଖରେ ଟିକେ ଗଡୁଥିଲି। ଗଡିକି ଆସିଲି ଆଉ କଥା ହେବାକୁ।
ଆଛା ରୋଷେଇ କଣ କରୁଥିଲେ?
ରୋଷେଇ ଆମର ଡାଲମା ଥିଲା ଗାଧୁଆ ବେଳେ ଡାଲମା କରିଥିଲି। ଡାଲମା ଥିଲା ଆଉ ଅଣ୍ଡା ଅମଲେଟ କରିକି ଖାଇଦେଲେ ରୁଟି ଆଉ।
ଆଚ୍ଛା।
ବର୍ଷା ପାଗ ଆଉ କଣ କରି ଖାଇବା କଥା।
କିଛି ଇଛା ହଉନି।
ହଁ। ବର୍ଷା ଦିନରେ କରିବାକୁ ଇଚ୍ଛା ହଉନି କିନ୍ତୁ ଖାଇବାକୁ ଇଚ୍ଛା ହଉଛି।
ହଁ ଗରମ ଗରମ।
ହଁ ଖାଇବା କୁ ଇଚ୍ଛା ହଉଛି ଗରମ ଗରମ ଟିକେ କଣ ତେଲ କିନ୍ତୁ କରିବାକୁ ଇଚ୍ଛା ହଉନି।
ହଁ।
ଆଉ
ମତେ ବି ଆଉ କିଛି ମୁଁ କହିଲି ଚାଲ ଟିକେ ବୁଲି ଦେଇକି ପଳେଇ ଆସିବା। ଟିକେ ଟିକେ ବର୍ଷା ପକଥିଲା ସେତେବେଳେ ତ ପଳେଇଲୁ ଆଉ।
ହଁ ହଁ ହଁ। ଆପଣ କିଏ କିଏ ଯାଇଥିଲେ?
ମୋ ଭାଇ ଆସିଚି ତା ସାଙ୍ଗରେ ଯାଇଥିଲି।
ହଁ ହଁ। ଆଉ ପିଲାପିଲି ଶୋଇପଇଲେଣି?
ହଁ ପୁଅ ଶୋଇପାଇଲାଣିି।
ହଁ ହଁ। ଶୋଇପଇଲାଣି ପୁଅ ନା। ମାନେ ଜଲଦି ଶୋଇପଡୁଛନ୍ତି ପୁଅ ନା ଟିକେ ଡେରି କରାଉଛନ୍ତି।
ନା ସେ ଡେରି କରେ ଯଉଦିନ ଦି ପହରେ ଶୁଏ ପ୍ରାୟତଃ ଦିପହ ରେ ମୁଁ ତାକୁ ଶୁଆଇ ଦିଏ। ନହେଲେ ସେ ସ୍କୁଲ ପାଠ କି ଟ୍ୟୁସନ ପାଠ କରନି ନା। ଯାହା ଖେଳି ଖେଳି ଯାହା ହେଲେ ବି ଶୋଇପଡ଼େ ତ ଆଜି ଏମିତି ଦିପହରେ ଶୋଇନଥିଲା। ଲାଇନ ବି ନଥିଲା ଆମର ଟିକେ ଲାଇନ ବର୍ଷା ଯୋଗୁ ପଳଉଚି। ତ ଶୋଇନ ସନ୍ଧ୍ୟାବେଳୁ ଖାଇକି ଶୋଇପଇଲା ଆଉ।
ହଁ ନା ପିଲା ଯୋଉ ଟିକେ ନ ଶୋଇବେ ଆଉ ରାତିରେ ଖାଲି ଟିକେ ପଢିଲା ବେଳକୁ ଖାଲି ନିଦ। ଆ ପାଠ ବହି ଖୋଲିଲା ବେଳକୁ ତାଙ୍କର ନିଦ ଟା ପଳେଇ ଆସ
ନା ସିଏ ପଢ଼ିଲାନି ପାଠ ତକ କଲାନି, ମୁଁ କହିଲି ହଉ ତାହେଲେ ଆଉ। କାନ୍ଦିଲା କହିଲା ନାଇଁ କରିବିନି ପାଠ, ମୋତେ ନିଦ ଲାଗିଲାଣି ମୋ ମୁଣ୍ଡ ପିନ୍ଧିଲାଣି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
ସେଇୟା ପା।
ହଁ। ଆ ମୋ ପୁଅ ବି ସେଇଭଳିଆ ଗାଧୁଆବେଳେ ଶୋଇଲାନି ଜମା ଚିଲେଇ ଚିଲେଇ, ହଁ। ଆଉ ଟିକେ ରାତିରେ ଜଲଦି ଶୋଇ ପଡ଼ିଲା। ସେ ବିଛଣାରେ ପଡିଲା ମାନେ ଶୋଇଲା ଦି ମିନିଟ ବି ଲାଗିବନି।
ନାଇଁ ମୋ ପୁଅ ଟିକେ ତାପରେ ସିଏ ଟିକେ ବଲରା। ବଲର ବଲର ବଲର ବଲର ଚଲେଇଥିବ ଅଧଘଣ୍ଟା ଆଗ ସେ କଥା ହେବ ମୋ ସହିତ ତାପରେ ଧିରେ ଧିରେ କଥା ହେଇ ହେଇ ଶୋଇ ପଡିବ।
ହଁ।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
ହଁ ଛୋ ଛୋଟ ଛୁଆ ଆଉ କେତେବେଳେ ତାଙ୍କର ମନ ନେଇକି ଚାଲିବା କଥା ଆଉ।
ହଁ।
ଆଉ କୁଆଡେ କୁ ଯିବେ ବୁଲିବା ପାଇଁ? ଆଉ କୁଆଡେ ବୁଲିବାକୁ ଯିବେନି ଆପଣ?
ବୁଲିବାକୁ ତ ସେଇ ଅଛି ରଥଯାତ୍ରାକୁ ପୁରୀ ଯିବା ପାଇଁ ପ୍ଲାନିଂ ଅଛି। ଦେଖିବା କଣ ହଉଛି। ।
ହଁ, ହଁ।
ତାଙ୍କ ଡୋରି ଲାଗିଲେ ଯିବା ନହେଲେ ଆଉ କଣ କରିବା।
ନହେଲେ ଆପଣ ଘରେ ବସିବେ ଆଉ।
ହଁ। ନାଇଁ ଆର ବର୍ଷ ସେମିତି ପ୍ଲାନିଂ ଥିଲା କିନ୍ତୁ ଯାଇ ହେଲାନି। ଏ ବର୍ଷ ଏଇଆ ଭାବୁଚି ଯେ ଯାଇ ହେବ ନା ନାହିଁ ତାଙ୍କ ଇଚ୍ଛା।
ହଁ ହଁ। ଆଉ ପିଠା କଣ ଭଲ ଲାଗେ? କରିବା ପାଇଁ ଆପଣଙ୍କୁ।
ପିଠା ମୋତେ ସେଇ ମତେ ଚକୁଳି ପିଠା ହିଁ ଆଇଚି। ଆଉ କା କେରା ଥରେ କରିଥିଲି। ୟୁଟ୍ୟୁବ ରୁ ଦେଖିକି ଥରେ ବନେଇଥିଲି ବାସ୍ ସେତିକି। ମତେ କିଛି ଆସିନି ପିଠା।
ହଁ ହଁ ମଣ୍ଡା ପିଠା
ମଣ୍ଡାପିଠା ତିଆ ମାନେ ଯନ୍ତୀ ଆସିନି ଏମିତି ତିଆରି କରିଦେବି ଏମିତି ଜନ୍ତିବା ଆସିନି ମତେ କିନ୍ତୁ ବନେଇଦବି ଭଲ ଗୋଲ ଗୋଲ କରିକି।
ଗୋଲୋଗୋଲ କରିକି ମୁବି ବନେଇ ଜନ୍ତିବାଟା କଷ୍ଟ ମୁଁ ଦିନେ ଥରେ ମାନେ ମତେ ମଣ୍ଡା ପିଠା ଟା ଖାଇବାକୁ ଭଲ ଲାଗେ। ଆଉ ମୁଁ ଦିନେ କଲି ମଣ୍ଡା ପିଠା ଆଉ ମଣ୍ଡା ପିଠା କଲି କଣ ଜନ୍ତିଲି, ଜନ୍ତିଲି ତ ସେ ପୁରା ମୁଣ୍ଡା ମୁଣ୍ଡା ହେଇଗଲା। ଆଉ ତାକୁ ଚ କୁଡ଼ିବାକୁ ତ ଘଣ୍ଟାଟେ ଲାଗିଲା ଆଉ ଯେତେ ଚକୁଡୁଛି ସେତେ ମୁଣ୍ଡା ମୁଣ୍ଡା ହୋ ବିଣ୍ଡା ହେଇକି ବାହାରୁଛି।
ଆଉ ସେଇ ଦିନଠୁ ମୋତେ ତ ଆଉ ଆସୁନି ଆଉ ମୁଁ ଆଉ କଲିନି ମୁଁ କହିଲି ଏତେ କଷ୍ଟ କିଏ କରିବ ଆ ପିଛାରେ।
ହଁ ନାଇଁ ମୋତେ ବି ସେଇ ଜନ୍ତ ଦେଇ ଆସିନି।
ହଁ। ସୁଜି କାକରା ଟିକେ କରିଦଉଛୁ ଖାଇବା ପାଇଁ ଆଉ। ସୁଜି କାକରା ଟା ହେଇଯାଉଛି ଜନ୍ତି ହେଇଯାଉଛି ସୁଜି କାକରା ଟା। ସେ କାଇଁ ମୁଣ୍ଡା ବିଣ୍ଡା ହଉନି।
ହଁ ଡରି ଡରି କି ମୁଁ ବି ଥରେ କରିଥିଲି ଜନ୍ତିଥିଲି ମାନେ ଥରେ ହେଲେ କ୍ଷୀରରେ କରିଥିଲି ଆମେ ସେଇଟା ପାଣିରେ ହୁଏ ମୁଁ କ୍ଷୀରରେ କରିଥିଲି। ଆ ଭଲ ହେଇଥିଲା। ଇଏ ମୋ ହଜବେଣ୍ଡ ଖାଇଲେ କହିଲେ ହଁ ଭଲ ହେଇଛି।
ହଁ ଖି କ୍ଷୀରରେ ମାନେ ତାର ଅଲଗା ଟେଷ୍ଟ ଟିକେ ଆଉ। ହଁ ଏବେ ତ ସବୁ ହେଲାଣି ଆଉ କ୍ଷୀର ପୋ ପିଠା ସବୁ ହେଲାଣି କ୍ଷୀରରେ ନା ଆମର ଖାଲି ଆଗେ ନବା ପୋଡ ପିଠା କରିଦଉ ଥିଲେ ରଜରେ ଏବେ କ୍ଷୀର ପୋଡ ପି ପିଠା କଲା ବେଳକୁ ନରମ ହଉଚି କ କ୍ଷୀର ପୋଡ ପିଠା ଟା ନା।
ହୁଁ।
ହଁ।
ହେରା ଭାରି ଇଚ୍ଛା ହଉଛି ବନେଇବା ପାଇଁ କିନ୍ତୁ ତା ଯନ୍ତଣି ଟା ଆସୁନି ବୋଲି ମୁ ଡରିକି ବନେଇବାକୁ ଇଛା ହଉନି। କିନ୍ତୁ ଇଚ୍ଛା ହେଉଛି ୟୁଟ୍ୟୁବ ଦେଖିକି କରିବା ପାଇଁ ଭୁଲ ଭାଲ କାଳେ ହେଇଯିବ।
ହଁ ଆଁ। କରିବାଟା ସେଇଟା ତ ଜାଣି ହଉନି ଆଉ ପିଠା ଆଉ ମୁଁ ସେଇ ଖାଲି ଚକୁଳିଟା ଜାଣିଚି ସେ ଆପଣ ଯୋଉ କହିଲେ କାକରା ଆଉ ଇ ଇଟିଲି। ଏତିକି ପିଠା ମୁଁ ଜାଣିଛି।
ବରା କରି ଆସିଛି ବରା ଚପ୍ ଏଇଗୁଡା କରିଦେବି।
ହଁ ହଁ ଓ ବରା ଚପ ହଁ। ଆଉ ଏଇ ପିଠା ଟିକେ କଷ୍ଟ ନୁହେଁ କି ଏ ମଣ୍ଡାପିଠା ଟିକେ କରିବାକୁ କଷ୍ଟ। ଆଉ ଘରେ ଲୋକ ଥିଲେ ଖାଇବାକୁ ଭଲ ଲାଗିବ କରିବାକୁ ବେଶୀ ଲୋକ ଥିଲେ କରିବାକୁ ଭଲ ଲାଗିବ।
ଜଣେ ଦି ଜଣ ପାଇଁ ଏରା ଇଚ୍ଛା ହୁଏ ଇନ୍ତ୍ରେଷ୍ଟ୍ ହିଁ ହୁଏନି ଏତେ ଏତେ ପରିଶ୍ରମ କରିକି କେହି ନଥିବେ ଖାଇବା ପାଇଁ
ହଁ ଆମେ ସ୍ତ୍ରୀ ଲୋକ ସିନା ଖାଇଦବୁ। ଆଉ ପୁଅ ପିଲା କଣ ସେ ପିଠା ପଣା କେହି ଭଲ ପାଆନ୍ତିନି ଖାଇବା ପାଇଁ।
ସେଇଆ ତା ଏଇରା ନିଜ ପାଇଁ କରେ ତାଙ୍କ ପାଇଁ ରୋଟି କର ଆଉ କଣ କର ଏତେ କିଏ କରିବ? ତା ଅପେକ୍ଷା ନ ଖାଇବା ଭଲ ହ।
ହଁ ହଁ ତା ଅପେକ୍ଷା ନ ଖାଇବା ହିଁ ଭଲ। ଏଇ ଏ ଏବେ ତ ସବୁ ମିଳିଲାଣି ବଜାରରେ କଣ ନ ମିଳୁଛି ଖାଇବା ପାଇଁ ନା। ମିଠା ବି ମୁଁ ଯାଏନି ଖାଇବା ପାଇଁ। ହଁ।
ହଁ ପ୍ରାୟ ପିଠା ମିଳିଯାଉଛି।
ପିଠା କଣ ସବୁ କଣ ସବୁ ମିଳି ଯାଉଛନ୍ତି ମିଳିଆ ଯାଉଚି ସେଇ ତ କିଣିକି ଆଣି ଖାଇଦେଲେ ମନ ଭରିଯିବ ଆଉ।
ହଁ।
ହଁ ଆଉ ଆପଣ ଘର ଟା କୋଉଠି ମାନେ ବାପାଙ୍କ ଘର।
ଆମର ବ ବଡ ବଡ଼ମ୍ବା ନରସିଂପୁର ମୋ ଶାଶୁଘର ହେଉଚି ଆଠଗଡ଼ ଯେଉଁ ନୂଆପାଟନା।
ଓହୋ ଆଠଗଡ ନା କଟକ ଆଠଗଡ।
ହୁଁ
ହଁ ହଁ। ଆଉ ଆଠ ଗଡରେ କଣ ମାନେ ସେଠି କଣ ମିଳେ ଭଲ।
ଆଠଗଡ଼ ରେ ସେମିତି କଣ ଆମ ଆମ ଏପଟେ ତ ସେଇ ଫାଷ୍ଟଫୁଡ଼୍ ଜଳଖିଆ ଏଇ ସବୁ ଚାଲିଛି ସେମିତି ସ୍ପେଶସିଆଲ୍ କିଛି ନାହିଁ।
ହଁ ହଁ। ସମସ୍ତେ ଏବେ ସେଇଟା ଖାଲି ଫାଷ୍ଟଫୁଡ କୁ ଖାଲି ସମସ୍ତେ ଅନେଇଛନ୍ତି।
ହଁ ଖାଲି ମୋମୋ ଚାଉମିନ୍ ଏଇ ଏ ବଡ ବଡ ରେଷ୍ଟୁରାଣ୍ଟ ଏଇ ଆମ ବଡ ବଡ ଏବେ ମଲ୍ ଇଏ ଗୁଡାକ ଖୋଲିଗଲାଣି ଦୋ କଣ ଗୋଟା ଯୋଉ ସାଣ୍ଡୱିଚ୍ ହେଲା ଯେମିତି ବଗର ହେଲା। ପିଜା ଏଇଗୁଡ଼ାକ ମାନେ ଆଧୁନିକକୁ ସମସ୍ତେ ଆପଣେଇବାକୁ ଚେଷ୍ଟା କରୁଛନ୍ତି।
ହଁ ହଁ। ଏଇ ଦେଖୁନାହାନ୍ତି ଆଉ ମଣ୍ଡା ପିଠା କେହି ଖାଉ ନାହାନ୍ତି ମଣ୍ଡା ପିଠା ଭଳିଆ ଗୋଟେ ମୋମୋ ବାହାରି ଗଲା। ସେଆ କୁ ଭାରୀ ଶୁଆ ମାନେ ଭଲରେ ସମସ୍ତେ ଖାଉଛନ୍ତି ସେ ଭିତରେ ଯୋଉ ପୁର ଥାଉ।
ସେଇଆ।
ଆଉ ତାକୁ ମୋମ ଭିତରେ ପୁରେଇଲା ବେଳୁକୁ ସେ ମୋ ଟୁକୁ କିଛି ଲାଗୁନି ଟିକେ ଟିକେ ଯୋଉ ବିକ୍ରି ହଉଛି ନା।
ହଁ ସେଇ ତା ପୁର ତା ଭିତରେ କଣ ରହୁଛି କାଇଁ ଆମେ ଘରେ ଯେମତି। ଦି ବନେଇବା ହୁଁ।
ହଁ କିଛି ରହୁନି ଯୋଉ ଭେଜ ରହୁଛି ସେ କୋବି ବି ଯୋଉ। ଚପ୍ କରିକି ଯେଉ।
କିଛି। ସେ ଖାଲି ମୋଟାରେ ତାଙ୍କର ପରସ୍ତ ଟା କରିଦେଇକି ସେ ବିକି ଦଉଛନ୍ତିି କିଛି ମାନେ ତା ଭିତରେ ରହୁ ଉନି କିଛି ଫିଲ ଗୁଡ଼ାକ।
ହଁ ହଁ ମୋମୋ ଟା ଯୋଉ କରିବାଟା ଆପଣ ଚିକେନ ରେ କରିଥିଲେ ନା ଭେଜ।
ମୁ ଭେଜ୍ ରେ କରିଥିଲି ଚିକେନ ଆ ମୁଁ ନନଭେଜ୍ ଖାଏନି ମୋ ହଜବେଣ୍ଡ ବି ଖଆନ୍ତିିନି ଆମର କେହି ଖାଆନ୍ତିନି ଆମେ ଦି ଜଣ। ଖାଉନା ତ ମୁଁ କରେନି କେବେ ନନଭେଜ୍ ରେ ଆଁ ଭେଜ୍ ରେ କରିଥିଲି।
ହଁ ଘରେ।
ଶୀତଦିନେ ଆମର ସବୁ ପରିବା ସେଠି ମିଳିଯାଏ।
ହଁ ହଁ।
ଆ। ଆଉ ସେଠି ରାଜସ୍ଥାନରେ ଥିଲାବେଳେ ଶୀତଦିନେ ସେଠି ପରିବାଟା ଟିକେ ଭଲ ମିଳେ ବହୁତ ସସ୍ଥାରେ ଆଉ ବହୁତ। ତ ଇଏରେ ମିଳେ ସବୁ ପ୍ରକାର ପରିବା। ତ ସେଇଟା ମୁଁ ସେଠି ଥିଲାବେଳେ କରେ ପ୍ରାୟ ଟାଇମ୍ କରେ।
ହଁ ହଁ।
ତାକୁ ସବୁ ଭଲରେ ଖାଇବେ ମୋମୋ ଟା କଲେ ଯେମିତି ଭି ଲାଗୁ ସବୁ ଭଲରେ ଖାଇଦେବେ। ନୂଆ ଦିନିଷ ଗୋଟେ।
ହଁ ହଁ ମୁଁ ପୁରା। ପୁରଟା ଭଲରେ ଦେଇକି କରେ ଏମିତି ଦୋକାନ ଭଳିଆ ନୁହଁ ମୁଁ ପୁରା ଭର୍ତ୍ତି କରିକି କରେ।
ହଁ ହଁ। ମୁଁ ବି ଘରେ ଦିନେ ମୋମ କରିଥିଲି କରିଥିଲି ମାନେ କଣ ମାନେ ପୁରା ଅଳ୍ ଳ୍ପ କରିଥିଲି ଭଲ ଲାଗିବ ନ ଲାଗିବ।
ହ
ମୁଁ ଚିକେନର କରିଥିଲି ଅଳ୍ପ କରି ଥିଲି ମାନେ ଭଲ ଲାଗିଲା ମାନେ ବୟ ବଜାରରେ ଯୋଉ କରଛନ୍ତି ତ ସିଏ ତାର। ମାନେ ଓପର ଟା ପୁରା ପତଳା ପତଳା କରୁଛନ୍ତି ନା। ଆଉ ମୁଁ କଲାବେଳେ ଟିକେ ମୋଟା ମୋଟ ହେଇଗଲା। ଯେମତି ମଣ୍ଡା ପିଠା ବଡ ବଡ ଦି ଟା ଖାଇବ ପେଟ ଫୁଲୁ। ଧିଟା ଖାଇଦେବ ପୁରା ମୋମ ରେ ପେଟ ଫୁଲ।
ହଁ ମୋ ମୋର ଯୋଉଟା ଏଇଟା ପତିଟା ଟି ପତଳା ରହିଲେ ହିଁ ଟେଷ୍ଟ ଲାଗେ।
ହଁ ମୋର ଟିକେ ମୋଟା ହେଇଯାଇଥିଲା। ପତି ଟା ମୋଟା ହେଇଯାଇଥିଲା କି ଯେମିତି ଥିଲା ଆଗକୁ ମୁଁ ସରେଇ ଦେଲେ।
ହୁଁ ହୁଁ, ସେଟା ଟେଷ୍ଟ ଲାଗିଲା ଖାଇବା ପାଇଁ ବି ମୋର
ହଁ ଏ ଅଳ୍ପ କରିଥିଲି ପାଞ୍ଚ ଛଅଟା। ଛଅଟା ଉପରେ ହେଲା ମାନେ ମୁଁ ଟିକେ ଟିକେ କିଏ ଆମର ତ ଆସିଲାନି ମୋଡିବାର। ସେମିତି ତାର ଯୋଉ ଇଏ ତା କରନ୍ତି ନା ମୋଡନ୍ତି ଯେମିତି। ଆଉ ମତେ ଠିକ୍ ସେ ଆସିଲାନି। ଆଉ ସେ ମୋଟା ମୋଟା ହେଇଗଲା ନା ମୋଟାମୋଟା ହେଲା। ଖାଇଦେଲେ ଆଉ ଯେମିତି ହଉ ଖାଇଦବା କଥା ଆଉ। ହଁ।
ଆଜି ଭେ ଭେଜିଟେବୁଲ ଚପ୍ ପକେଇକି ତାକୁ ଆମର ଯୋଉ ସୋୟା ବଡ଼ି ଆସିଛି। ସୋୟା ବଡ଼ି ଗୁଡ଼ା ବି ଗ୍ରାଇଣ୍ଡିଙ୍ଗ କରି ପକେଇଲେ ଭଲ ଲାଗିବ। ପନିର
ହଁ ହଁ ହଁ। ହଁ, ସବୁ ମିଶେଇକି କଲେ ଭଲ ଲାଗିବ ଆ ଆଉ ବଜାରରେ । ସେଇଗୁଡା ଶୁଖିଲା ଶୁଖିଲା ମାନେ ଦି ଚାରିଟା ଭେଜିଟେବୁଲ ପକେଇକି ଦେଉଛନ୍ତି। ହଁ। ଆଉ ଆଉ କ'ଣ
ଭେଜିଟେବୁଲ ସୁପ୍।
ହଁ ହଁ ଆପଣ କରି ଜାଣି
ସେଇଟା ବି। ହଁ ମତେ ଆସଛି।
ଏଇ ଶୀତ ଦିନେ ଏଇ ବର୍ଷା ଦିନେ କ'ଣ ଶୀତ ଦିନେ କ'ଣ ଭଲ ଲାଗେ ପିଇବା ପାଇଁ ଆଉ ନା।
ହୁଁ।
ହଁ।
ସେପଟେ ତାପରେ ସେପଟେ ଆମର କଡେଇଟା କରନ୍ତି ଯୋଉ ଦହିରେ ଯୋଉ ଦହି ବେସନ କଡେଇ ଆଯୋଉଟା ଆମେ କାଞ୍ଜି କହୁଛେ। ସେଇଟା ସେପଟେ ଫେମସ୍ ଟିକେ ତାଙ୍କର ସେଇ ଖାଇବାଟା କରେ। ଚୋଉଦଶରେ ରହିବା ସେଇଟା ସେ ଖାଇବା ଖାଇବା ସେମିତି ତାଙ୍କର ପ୍ରାୟ ତାଙ୍କର ଜିନିଷ ମୁଁ କରେ।
ହଁ ଯୋଉ ଦହି କଡିଟା ଦହି କଡିଆ କେମିତି ହୁଏ ଦହି କଡିଟା?
ଏବଂ ଆମର ଯୋଉ ଆସୁଛି ଆମର ପାଣିଆ ଦହି ଗୋଟେ ଆସୁ ଯେଇ ଘୋଳଦହି ଯୋଉଟା ସେ ସେପଟେ ଛାଞ୍ଚ କୁହନ୍ତି। ସେଇଟା ଆଉ ଅଁ ମନେକର ନେଲେ ହାଫଜା ହାଫ୍ ଲିଟର ନେଲେ ଯୋଉ ଘୋଳ ଦହିଟା ତ ଆମେ ଦହି ମନ୍ଥି ସାରିଲା ପରେ ଯୋଉଟା ବାହାରେ। ତ ଘିଅ ପାଇଁ ଯୋଉଟା ମନ୍ଥି ସାରିଲା ପରେ ଯୋଉଟା ବାହାରେ ପାଣିଆ ଦହି ଟା ସେଇଟା ଥିବ ହବ ନହେଲେ ଆମେ ଯଦି ନର୍ମାଲ ଦହି ଆଣୁଛେ ସେଇଟା ସେମି ତି ଆଣିଲେ ବି ସେଇଟା ଗ୍ରାଇଣ୍ଡିଙ୍ଗ କରିଦେ କି ପାଣିଆ କରିଦେଲେ ବି ହବ। ତ ଏମାନଙ୍କର ଗୋଟେ ଆ ଅଧା ଲିଟର ନେଲେ ଦହି ତାହେଲେ ଦି ଚାମଚ ନବା ବେସନ। ଦି ଚାମଚ ବେସନ ସେ ତାକୁ ଗୋଳେଇକି ଗୋଟେ ଗିନାରେ ରଖିବା ଦହିଟାକୁ ସାଇଡରେ ରଖିବା ଦହିଟାରେ ଆମର ଜୁଆଣି ଟିକିଏ ଏମତି ହାତରେ ମେନ୍ଥିକି ପକେଇବା। ଆଉ ହୁଁ ହଳଦୀ, ଲୁଣ ତାକୁ ଫେଣ୍ଟିକି ରଖିଦବା ଦହିରେ ତାପରେ ଫୁଟଣ ପାଇଁ ଆମର ପିଆଜ ପୁରା ଚୁନ ଚୁନ କରିକି ପିଆଜ କାଟିବା ତାପରେ ରସ୍ ସୁଣ, ଅଦା ଅଳ୍ପ ଟିକେ ପୁରା ଟିକେ ଅଦା ଆଉ କଞ୍ଚାଲଙ୍କା ତାକୁ ଛେଚି ଦବା। ତାପରେ କଡ଼େଇ ବସେଇକି ସେଥିରେ ମେଥି ଆଉ ସୋରିଷ କୁ ମେଥି, ସୋରିଷ ଆ ପାନମଧୁରି ଟିକେ, ସେଟାକୁ ଫୁଟଣ ଆଉ ଶୁଖିଲା ଲଙ୍କା। ଯୋଉ ତେଲ ପକେଇକି ଫୁଟେଇବ। ଫୁଟେଇ ସାରିଲା ପରେ ଏଇସବୁ ଆଗ ଛେଚାଟା ପକେଇଦେବ। ସେମାନେ ଛେଚା ପକାନ୍ତିି ଆଗ ତା ସ ସ୍ମେଲଟା ବଢ଼ିଆ ଆସେ, ଆଉ ବୃଷଙ୍ଗ ପତ୍ର ଆଉ ଆଗ ଭୃଷଙ୍ଗ ପତ୍ରଟା ପକେଇବା, ତାପରେ ଛେ ଚାଟା ପକାଇବା, ତାପରେ ପିଆଜଟା ପକାଇବା, ତାପରେ ସେଇଟା ଟିକ ଖୁବ୍ ଭାଜି ହେଇଗଲା ପରେ ଆଁ ତାପରେ ଭଲସେ ଭାଜିଦେଇଗଲା ପରେ ଉଁ ଟିକେ ମାନେ ଟିକେ ପୋଡି ପୋଡି ଯାଇଥିବ। ତାପରେ
ହଉ ରଖୁଛି ପରେ କଥାହବା, ହଁ- ହଁ ହଉ ରଖନ୍ତୁ ବାଏ।